ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ, ଶୁଭ ସନ୍ଧ୍ୟା ମ୍ୟାଡ଼ାମ। ନମସ୍କାର ମ୍ୟା
ଶୁଭ ସନ୍ଧ୍ୟା ନମସ୍କାର।
ଜୟ ଜୟ ଜଗନ୍ନାଥ ମ୍ୟାଡମ୍।
ଜୟ ଜଗନ୍ନାଥ।
ମ୍ୟାଡାମ କଁ କରିବି ଏଇଠି କଖିଆ ପିଆ ଟିକେ କଲି। ତାପରେ ଟିକେ ଯାଇଥିଲି ଏଇଠି ଗାଁ ରେ ତ ଆଜି ବର୍ଷା ହଉଛି ତ ତ ଗାଁ ରେ ବର୍ଷା ହଉଛି ତ ଖରାବେଳେ ଖାଇଦେଇ ଆଉ ତ ବର୍ଷା ହଉଛି କଣ ଶୋଇବାକୁ ତ ଇଚ୍ଛା ହେଲାନି। ତ ଏଇଠି ଗାଁ ରେ ଟିକେ ପଳେଇ ଯାଇଥିଲି ଯୋଉଠି କାର୍ତ୍ତିକ ମଣ୍ଡପ ହୁଏ ସେଠି ଯାଇକି ଆମେ ଟିକେ କିଛି ସବୁ ଗାଁ ର ପିଲାମାନେ ବସିକି ତାସ ଟିକେ ଖେଳୁଥିଲୁ ଆଉ ଜୋକର ପିଟା ଆପଣ ଜାଣିଛନ୍ତି ତାସ ଖେଳ ଜୋକର ପିଟା ବାଉନ ସବୁ ଖେଳନ୍ତି?
ନା।
ଆପଣ ତାସ ଖେଳ ବିଷୟରେ କିଛି ଜାଣିନାହାନ୍ତି?
ନାଇଁ ନାଇଁ ଆମ ଘରେ ପାଟି କରନ୍ତି ତାସ ଖେ
ଆମ ଘରେ ବି ତ ପାଟି କରନ୍ତି କିନ୍ତୁ କଣ କରିବୁ ଆମେ ତ ଏବେ ଯେମିତି କୁହନ୍ତିନି ମୁଣ୍ଡକୁ ହାତ ହେଇଗଲାଣି। ହାତ ପାଇଗଲାଣି ତ ବଡ ପିଲା ହେଇଗଲୁଣୁ। ତା ଆଉ ଘରେ ପାଟି କଲେ ବି ଯାହା ଯେମିତି କରନ୍ତୁ ତ ଶୁଣିକି ପଳଉ ତଥାପି ଖେଳିଦେଇ ପଳେଇ ଆସୁ। ବୁଝୁଛନ୍ତି।
ଆପଣ କୋବଲା ଯାଇକି ଖେଳି ଦେଇ ପଳେଇ ଆସୁ ଆମେ ଝିଅ ପିଲା ଆମେ ତ ଘରୁ ବାହାରକୁ ଯାଇ ପାରିବୁନି ଆଉ ଖେଳିବୁ କଣ।
ହଁ ସେଇଟା ବି ଠିକ କଥା ଆଜ୍ଞା ସେଇଟା ବି ଯାହା କହିଲେ ଆମର ତ ଯେତେବେଳେ ଇଚ୍ଛା ହବ ଆମେ ହେଇ। କୁଆଡେ ଯାଇକି ଟିକେ ଖେଳିଦେଇ ଆସିବୁ କଣ କରିବୁ କାହିଁକି ନା ଆପଣଙ୍କୁ ଆଗରୁ ବି କହୁଥିଲି। ଆମର ଯୋଉ ପଡିଆଟେ ଅଛି ପଡିଆରେ ଏବେ ବହୁତ ପାଣି ଅଛି। ତ ପଡିଆରେ ତ ଆଉ ଖେଳି ହବନି କାହିଁକିନା ଏବେ ବର୍ଷା ହେଇଛି ବର୍ଷାରେ ଆଜି ସକାଳୁ ବିଶ୍ଵାସ କରିବେନି ମୋ ସାଙ୍ଗ ମାନେ। ବାଳିଆ ମାଛ ଆପଣ ଜାଣିଛନ୍ତି ବଡ ବଡ ଯୋଉ ନଈରୁ ଆସେ?
ଆଜ୍ଞା।
ତ ସେଥିରେ ମାନେ ଗୋଟେ ଗୋଟେ ପିଲା ମାନେ ଦେଢ କିଲେ, ଦି କିଲେ ବାଲା। ମାଛ ସବୁ ଧରିଥିଲେ ତ ସେଠି କଣ କି ସକାଳେ ଆଜି। ତିରିଶ ପିଲା ଆମର ପଡିଆରେ ଆମେ ଯୋଉଠି କ୍ରିକେଟ ଖେଳୁ ସେଠି ଆମର ନିହାତି। ଆଣ୍ଠିଏ ଆଣ୍ଠିଏ ପାଣି ତ ସେମିତି ତ କ୍ରିକେଟ ତ ଖେଳି ହବନି। ତ ସେଥିଲାଗି ଆମେ ଟିକେ ଯାଇକି ତାସ ଟିକେ ଖେଳିଦେଇଥିଲୁ ଆଉ ବୁଝୁଛ
ଆଚ୍ଛା।
ଏଇ କଥା ଆଉ ଆ ଆପଣଙ୍କୁ। କଣ ଖେଳିବାକୁ ଭଲ ଲାଗେ ଟିକେ ସେ ବିଷୟରେ ମ୍ୟାଡ଼ାମ ଟିକେ କହିବେ କି?
ନାଇଁ ଖେଳିବା ବିଷୟରେ ଉଁ ମତେ ରାକେଟ ଖେଳିବାକୁ ଭଲ ଲାଗେ। ଏମ ଆଉ। ଆଉ ଲୁଡୋ ଯାହା ଟିକେ ଖେଳେ ଆଉ ସାପ ସିଢି ଟିକେ ଖେଳେ। ଆଉ ଏତିକି ଆଉ ଲୁଚକାଳି ଏଗୁଡା।
ଆଜ୍ଞା ଲୁଚକାଳି କଥା କଣ କହିବେ ଲୁଚକାଳି କଥା କହିଲେ ଏଇନା ଆପଣ ହସିବେ। ବୁଝୁଛନ୍ତି ଆ ଆପଣ କେତେ ବର୍ଷ ଯାକେ ଲୁଚକାଳି ଖେଳିଛନ୍ତି ମୁଁ ଜାଣିନି କିନ୍ତୁ ମୋର ଯେତେବେଳେ। ଯେତବେଳେ ପର୍ଯ୍ୟନ୍ତ ମୋର ଟିକେ ଜବ୍ ହେଇନଥିଲା ବୁଝୁଛନ୍ତି ମୁଁ ଯେତବେଳେ ମୁଁ ପିପାରେସନ କରୁଥିଲି ଜବ୍। ପାଇଁ ଦି ହଜାର ତେଇଶିରେ ଏ କୋରୋନା ଟାଇମରେ ଏକୋଇଶି କି ବାଇଶ ରେ। ସେତେବେଳେ ବି ମୁଁ, ମୋ ଦିଦି, ବଡ ଦିଦି, ସାନ ଭ ମୋ ବଡ ଦିଦି ମାନେ ମୋଠୁ ହେଇପାରୁଥିବେ ମତେ ଯଦି ହେଇଥିବ କେତେ କହିଲେ। ବାଇଶ କି ତେଇଶି ହେଇଥିବ ସେତେବେଳେ ମୋ ଦିଦି କି ନିହାତି। ଅ ଚବିଶି କି ପଚିସି ହେଇଥିବ ସେତେବେଳେ ସିଏ ତାର ସେତେବେଳେ ଆଉ ସାନ ଭଉଣୀ ବି ସିଏ ସବୁ ମୋରି ସାଙ୍ଗର। ସିଏ ବି ଆମ ସହିତ ସେତେବେଳେ ହିଁ ଆମେ ଖେଳୁଥିଲୁ। ଏଇ ବର୍ଷେ କି ଦି ବର୍ଷ ତଳ କଥା କହୁଛି ବୁଝିଛନ୍ତି ତ କହୁଛି ସେ ତ ଲୁଚକାଳି ଖେଳୁ କିନ୍ତୁ ଘର ଲୋକ ଯେମିତି କହିବେ ଏତେ ବଡ ବଡ ପିଲା ହେଲଣି କାହିଁ ଖେଳୁଛ ତଥାପି ଆମେ ଖେଳିଲେ ଖେଳି ଦଉ ଏଇ ଆମରି ବାରିରେ ଘର ପାଖରେ ଏଇଠି ଖେଳିଦଉ। କଣ କହିବୁ ସମସ୍ତେ ଆମର ଏଠି ବହୁ ତ ମିଶା ମିଳାମିଶା କରୁ ତ ସବୁ ଭାଇ, ଭଉଣୀ ତ ସେଥିଲାଗି ଏମିତି ଖେଳିଦଉ ଆଉ। ବୁଝୁଛନ୍ତି ଆଉ ଆପଣ ଯୋଉ। ମୋବାଇଲ ଗେମ୍ କିଛି ଖେଳନ୍ତିନି ଯେମିତି ଏବେ ମୋବାଇଲ ଗେମ୍ ସବୁ ଖେଳୁଛନ୍ତି।
ନା ମତେ ଭଲ ଲାଗେ ନା ଖେଳିବା ପାଇଁ ଆମ ଥର ବଟ ଆଉ ରଖିଥିଲି ତାପରେ ଟିକେ ବେଶୀ ଖେଳିଲି ଏକ୍ଜାମ୍ ଫେକଜାମ୍ ବେଳେ ଟିକେ ଅସୁବିଧା ହେଲା ଆଉ ଖେଳିଲିଣି ରଖିଦେଲି। ମାନେ ଅନଇନଷ୍ଟଲ୍ କରିଦେଲେ।
ଆଜ୍ଞା ସେଇଟା ତ ଠିକ୍ କଥା କିନ୍ତୁ ଦେଖନ୍ତୁ ମାନେ ଗେମ୍ ତ ଗେମ୍ ବାଟରେ ବୁଝଛନ୍ତି ଯେତେବେଳେ ଖେଳିବା କଥା ତ ଖେଳିବେ। ଯେମିତିକି କାଲି ରାତିରେ ଆମର କଣ ଆମର ନିହାତି ଆମେ ଗୋଟେ ପ୍ରି ଫାୟାର ବୋଲି ଗେମ୍ ଆପଣ ଯଦି ଜାଣିଥିବେ
ଆଜ୍ଞା।
ତ ଆମେ ଯେତବେଳେ ସେଇଟା ଥରେ ତ ଆରମ୍ଭ କରୁ ଯେମିତିକି ଆମେ ସେଇଟା ଆରମ୍ଭ କରୁ-କରୁ ଆମର ସାଢେ ଦଶଟା ଏଗାରଟା ହେଇଯାଏ। ବୁଝୁଛନ୍ତି ଛୁଟି ବାର ଯେମିତିକି ଶୁକ୍ରବାର ଦିନ ରାତିରେ ଆମେ ଖେଳୁ କାହିଁକିନା ଶନିବାର ରବିବାର ଛୁଟି ଶୁକ୍ରବାର ଦିନ ରାତିରେ ଖେଳିଲେ ଆମର ତିନିଟା ଚାରିଟା ହେଇଯାଏ ପୁଣି ଶନିବାର ଦିନ ଯଦି ଖେଳିବୁ ସେଇ ଦିଟା ତିନିଟା ହେଇଯିବ କିନ୍ତୁ ରବିବାର ଦିନ ରାତିରେ ଆମେ ଖେଳୁନା କାହିଁକି ନା ତା ପରଦିନ ସକାଳୁ ଉଠିକି ଯିବାକୁ ପଡିବ। ତ ଏମତି ହୁଏ କିନ୍ତୁ ଘରେ ବି କାହିଁକି ନା ମୁଁ ଚାକିରି ଦେଖନ୍ତୁ ଚାକିରି କଲା ପରେ ଘରେ କେହି ଏବେ କିଛି କହୁନାହାନ୍ତି ଚାକିରି ପୂର୍ବରୁ ଯେତେବେଳେ କରୋନା ଟାଇମ୍ ରେ ମୁଁ ଖେଳୁଥିଲି ଘରେ ବି ଘରେ ଯେମିତି ସୋଧିବେ ଯେ କହିବାର କଥା ନାଇଁ ବୁଝୁଛନ୍ତି ଘରେ କହିବେ କାହିଁ ଏଇଟା ଖେଳୁଚି ଏମିତି ଯୋଗୁ ସବୁବେଳେ ଚିଡି-ଚିଡି ହଅନ୍ତି।
ହ
ତ ସେଇଟା ବି ଭଲ କଥା ନୁହେଁ ଏତେ ସମବୁ ଖେଳିବା କଥା କାହିଁକିନା ଘର ଲୋକ ବି ପସନ୍ଦ କରନ୍ତିନି କି କିଛି ନାହିଁ ତ ସେଇଟା ବି ଠିକ୍ କଥା ନ ଖେଳିବା ଟା ହିଁ ଭଲ।
ମତେ ଗେମ୍ ଏତେ ପସନ୍ଦ ନୁହେଁ।
ଆଜ୍ଞା ମ୍ୟାଡ଼ମ୍ ଆଉ କହୁଥିଲି ଆଉ ଆଜି କୁଆଡେ ବୁଲାବୁଲି କରିବାକୁ ଯାଇଛନ୍ତି ଆପଣ।
ନାଇଁ ଆଜି ତ ବର୍ଷା ଛାଡୁନି ଆଉ ବୁଲାବୁଲି କରିବା କି କୁଆଡେଯିବୁ।
ଆଜ୍ଞା ମ୍ୟାମ୍ ବର୍ଷା ଛାଡିିନି ନାହିଁ।
ଆଜ୍ଞା।
ହଁ ବର୍ଷା ତ ପୁରା ଲାଗି ରହିଚି ଆଉ। ସକାଳୁ ଲାଗି ରହିଛି ଆମର ତ ସେଇ ବର୍ଷାରେ କାଲି ରାତିରେ ବି ସେମତି ଓଦା ହେଇକି ଯାଇଥିଲୁ ରାତିରେ ଦେଖନ୍ତୁ ଗାଁ ରେ ଆପଣ ଯଦି ନାହାନ୍ତି ତ ଆପଣ ବାହାରେ ଅଛନ୍ତି ଗାଁ ରେ ଯଦି ଥାଆନ୍ତେ ଜାଣିଛନ୍ତି ରାତିରେ ବି କାଲି ବର୍ଷା ହଉଥିଲା ସେଥିରେ ବି ପାଣି ଗଡିଲା ବେଡୁ ସେଥିରେ ବି ପିଲା ଯାଇଥିଲେ ସବୁ ସେଥିରେ ମାଛ ଧରିବାକୁ ବୁଝଛନ୍ତି ତ ଗୋଟା ଖୁସି ଆଜ୍ଞା ଗୋଟେ ମଜା ଲାଗେ ହଉଛନ୍ତି ଲାଇଟ୍ ଧରିକି ରାତିରେ ଯାଇଥିଲେ। ମୋ ବୋଉ ମତେ ଯେତେବେଳେ ଗଲି ମୋ ବୋଉ ମତେ ପାଟିକଲା କାହିଁ ଯାଉଛି ଦେହଟା ଖରାପ ହବ ପୁଣି ଯିବୁ ଅଫି ପରଦିନ କିନ୍ତୁ ତଥାପି କଣ ଗୋଟେ ଖୁସି ପାଇଁ ଗୋଟେ ପଳେଇ କଥା ବୁଝୁଛନ୍ତି ମାଛ ଖାଇବାଟା ଯେତିକି କଥା ନ ଗୋଟା ଖୁସି ରେ ଗୋଟେ ବୁଲିଯିବା କଥା ହଉଛନ୍ତି କାଦୁରେ ଟିକେ ମସ୍ତି ହବା କଥା ବର୍ଷା ଟିକେ ମସ୍ତି ହବା କଥା ଆଉ। ବୁଝୁଛନ୍ତି ତ ସେଥିଲାଗି କହିଲି ଆଉ ଆପଣଙ୍କର ଖିଆପିଆ କଣ କେମିତି ହେଇଚି?
ଆମର ଆଜି ଭାତ ମାଛ ତରକାରୀ ହେଇଥିଲା, ମୁଁ ଏବେ ମିକ୍ସଚର ଖାଉଥିଲି ସେଥିକି ଆଉ। ଆପଣ କଣ ଖାଇଛନ୍ତି?
ଆଜ୍ଞା ମୁଁ ବି ସେଇ କାଲି ଯୋଉ ମାଛ ଧରା ହେଇଥିଲା ସେଇ ଦେଶୀ ମାଛ ଖିଆ ହେଇଥିଲା ଖରାବେଳେ ଆଉ ଏବେ ଏଇ ଯୋଉ ସବୁ ଭାଇ ଭଉଣୀ ଗୋଟେ କୋଉଥିରୁ ରୋଜଗାର କରୁଛନ୍ତି ତ ବୁଝୁଛନ୍ତି ତ ରୋଜଗାର କରୁ ଛନ୍ତି ସେଇଥିରେ କଣ ସେ ପଇସା ସବୁ ସବୁ ଭାଇ ଭଉଣୀର ଏଇନା ତ ଅମ୍ବାନୀ ତାଙ୍କ ତଳେ ବୁଝଛନ୍ତି ତ ସେଇ ଥିଲା କି ସିଏ କଣ ଗୋଟେ ସବୁ ପଇସା ଯୋଗାଡ କରିକି ତାଙ୍କର ଗୋଟେ ଏବେ ଗୋଟେ କଣ ଗୋଟେ ପୁରୀ ଫୁରୀ ଆଉ କଣ ସବୁ ଛଣାଛଣି କରିବେ ଆଉଚନ୍ତି ସେଇଥିପାଇଁ ପଇସା ଭାଇ ନେଇଚି ସାନ ଭାଇ ଯାଇଚି ମାର୍କେଟକୁ କଣ ଟିକେ ନେଇକି ଆସିବ କଣ ଟିକେ ଛଣାଛଣି କରିବେ ଆଉ। କାହିଁକି ନା ସେ ସାନ ଭାଇ ଦି ଜଣ ତିନି ଜଣ ସେ ସବୁ ଏଇନା ସବୁ ଗାଧେ ଗାଧେ ପାଇଗଲେଣି ତ ସେସବୁ ଅମ୍ବାନୀ ଏଇନା। ତାଙ୍କୁ କଲ୍ କଲେ ବି ସେ କଲ ରିସିଭ୍ କରିବେନି ବୁଚଚନ୍ତି ଏମିତି ପଇସା
ଆଚ୍ଛା ଆଚ୍ଛା।
ସେଇ କଥା ଆଉ କଣ କହିବି।
ବଢିିଆ ଆଉ।
ଆପଣ ଟିକେ କୁହନ୍ତୁ କଣ କହୁଚନ୍ତି? ଆପଣ ମାଛ ତରକାରୀ ଆପଣ କରିଥିଲେ ନା ଆଉ କିଏ କରିଥିଲେ ଆପଣ ମା କର ଥିଲା ମାନେ ବୋଉ ଆଉ ଘରେ କରିଥିଲେ ନାଇଁ ଆପଣ ଆପଣଙ୍କୁ ତ ସବୁ ଜିନିଷ ଆସ ଆ ତ ଆପଣ କଣ ଟିକେ ସାହାଯ୍ୟ କରିବେ ମାମାଙ୍କୁୁ ନା ନାଇଁ?
ହଁ ମୁଁ ଚିକେନ ଫିକେନ କର ଥିଲି ଘରେ। ମାଛ ଟା ମତେ ଭାଜି ଆସେନି। ଆଉ ସୋରିଷ ମସଲା ଟା ବୋଉ ଭଲସେ କରେ ତ ସେଥିଲାଗି କରେ ବୋଉ କରେ।
ହଁ ମୁଁ କହୁଥିଲି ମାଛ ଥ ମର ସୋରିଷ ବାଟ ବାଲା ଟା ଆପଣ ବେଶୀ ଭଲ ଲାଗେ ନା ଯୋଉଟା
ନାଇଁ ନାଇଁ ମତେ ସୋରିଷ ବାଟଣା ଟା ବେଶୀ ଭଲ ଲାଗେ।
ଆଜ୍ଞା ମୁଁ ତ ସେଇୟଆ କରୁଚି କାହିଁକି ନା ଆମର ତ ଏଇଠି ସବୁବେଳେ ସେଇ ସୋରିଷ ବାଟଣ ହିଁ ଘରେ କରନ୍ତ ଇ ତ ହଁ ସେଇ କଥା ଆଉ ଆଉ କଣ କହୁଥିଲି କହିଲେ ମ୍ୟାଡ଼ାମ ଆଉ ଆଜ୍ଞା ଶୁଭୁଚି କଥା?
ଆଜ୍ଞା ଶୁଭୁଚି।
ହଁ ମୁଁ ସେଇୟା କହୁଥିଲି ଯେ ସୋରିଷ ବାଟଣା କଣ ଭଲ ଲାଗେ। ହଁ ଯେ ଯୋଉ ଆପଣ କଣ ମାମା ଙ୍କୁ ସାହାଯ୍ୟ କରନ୍ତି କଲା ବେଳେ କିଛି ନା ନାଇଁ?
ଆଜ୍ଞା କରେ।
ହଁ କାହିଁକି କହିଲେ ମୁଁ କହୁଚି ମୋର ବି ଜଣେ ଭଉଣୀ ଅଛି ତା ର ଏବେ ପିଜି ସରିଚି ତ ପିଜି ସରିଲାଣି ତାଙ୍କର ଗୋଟେ ବର୍ଷ ଅ ହେଇଗଲେଣି ଗୋଟେ ଭଉଣୀ ଅଛନ୍ତି ତ ସିଏ ଗୋଟେ ଜାଗା ଜବ୍ କରିବାକୁ ଯାଇଥିଲେ ଏମିତି କିଛି ଦିନ ରହିକି ଭୁବନେଶ୍ଵରରେ ଜବ୍ କରିକି ପ୍ରାଇଭେଟରେ ଆସିଥିଲେ। ତ ସିଏ ଏବେ କଣ କି ଏବେ ସିଏ ମାନେ ମାମାଙ୍କୁ ସାହାଯ୍ୟ କରିବା ପାଇଁ ସବୁ କଥାରେ ଯେମିତି କହୁଚନ୍ତି ଯେ ଯେମିତି ଘରର ସିଏ ମୁରବୀ ସେମିତି କଥାବାର୍ତ୍ତା କରିବେ ବୁଝଚନ୍ତି ସେି ସାନ ଭଉଣୀ ହେଲେ କଣ ହେଲା। ସେ ଯେମିତି କଥାବାର୍ତ୍ତା କରିବେ ଯେମିତି ଘରର ମୁରବ ବୁଝୁଚନ୍ତି ସିଏ ଯାହା କହିବେ ସେୟା। ଏମିତି କଥାବାର୍ତ୍ତା କରୁଚନ୍ତି ଆଉ ଆମେ ଦେଖୁଚୁ ଆଉ କଣ କରିବୁ ଆଉ।
ଆଚ୍ଛା ସେ ବୋଧେ ପାଖରେ ଅଛନ୍ତି କି?
ଆଜ୍ଞା ମ୍ୟାଡାମ ଆଉ ଆପଣ ତ ଜାଣିଲେ ଆଉ ମୁଁ ଆଉ କଣ କହିବି ବୁଝଚନ୍ତି।
ହଁ ନା ମୁଁ ମୋ ଭାଇ ବି ସେମିତି ମୋ ସହିତ ଲାଗେ।
ଆଜ୍ଞା ମ୍ୟାଡ଼ାମ୍। ଆଉ ଏଇ କଥା ସବୁ ଆଉ। ଆଉ ପାଗ କେମିତି ମ୍ୟାଡାାମ ଆପଣ କହୁଥିଲେ ବର୍ଷା ହଉଚି ବର୍ଷା ହଉଚି ଶୀତ ତ ହଉଥିବ ନା ରାତିରେ ନା ନାଇଁ?
ହଁ ଆମର ଏବେ ଟିକେ ବିଜୁଳିର ବଚତ ହବ। ଟିକେ ବଞ୍ଚିଯିବ ଆମର ପଇସା ଟିକେ ବଞ୍ଚିଯିବ ବିଜୁଳିର ବିଲ୍ ଟିକେ କମ ଆସିବ। ଏ ସପତାହେ ଦି ସପତାହେ ଫନ ଫେନ୍ ଲାଗୁନି ଏ ତ ଧର ଲାଇନ୍ ଯାଉଚି ଲାଇଟ୍ ଫାଇଟ୍। ବେବି ବେଶୀ ଟାଇମ୍ ଲାଗୁନି ତ ଟିକେ ବଞ୍ଚିବ ଆଉ।
ଆପଣ ଯୋଉ ବାହା ବାହାର କାଇଁ ହୁକ ଫୁକ ପକାନ୍ତିନି କି ଆପଣ?
ନା ନା ଏ ଆପଣ ପକାନ୍ତି କିି?
ନାଇଁ ଆମର ଏଠି ତ ପକାନ୍ତି ତ ଗାଁ ସାରା ଆମର ସମେସ୍ତେ ପ୍ରାୟ ପକାନ୍ତି ଆମର ବି ଘରେ କେତବଳେ କେମତି ପକାଇ ଦିଅନ୍ତି ଆଉ ବୁଝ୍ଚ ତ ସେଥିରେ କଣ ଟିକେ ପଇସା ଟା ବଞ୍ଚିଯାଏ ବୁଝ୍ଚନ୍ତି। କାହିଁକିନା ଦେଖନ୍ତୁ ଗୋଟେ ଯଦି ଏସି ଫେସିି ଗୋଟେ ଚାଲିଲା ବୁଝଚନ୍ତି ତ ମୁଁ ଆପଣ ଜାଣିଥିବେ କେତେ ପଇସା ଯିବ ସେଥିରେ ବୁଝଛନ୍ତି ମାସକୁ। କେତେ ଟଙ୍କାର ଯିବ ବୋଲି ତ ସେଥିଲାଗି ଟିକେ କଁ କରି ଏତେ ପଇସା ଦେଇ ଦେବି ବିଜୁଳିର ଟିକେ ଚୋରି କଲେ ବୁଝଚନ୍ତି ତ ଭଲ ଲା ରୁହ କିନ୍ତୁ କଣ କରିବା କରିବାକୁ ପଡୁଚି ଆଉ ବୁଝଚନ୍ତି ବିବେକ୍ ବାଧା ଦେଲେ ବି। କିଏ କରିବାକୁ ପଡୁଛି।
ଆ ଯେତେବେଳେ ଟିଏ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ଧରିବେ ତାକୁ ଭଲ ଫାଇନ୍ ମାରିବେ ଆଉ।
ଆଜ୍ଞା ସିଏ ତ ପଇସା ତ ନିଅନ୍ତି ମୁଁ ତ ଜାଣିଚି କାହିଁକିନା ଆମର କଣ କି। ଗାଁ ରେ ଆମର ଜଣେ ସେ ଇଏ ଚଲଉଥିଲେ କଣ କହିଲ ସେଟା ଗୋଟା କଣ ତା ନାଁ ଟା ମୋର ମନେ ପଡୁନି।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
ଏ ହିଟର୍ ଚଲଉଥିଲେ ବୁଝୁଚନ୍ତି। ହିଟର୍ ଚଲଉଥିଲେ ଏଇ ସାନ ଭାଇ ଜଣ ମୋ ପାଖରେ ବଇଚି ମୋର ମନେ ପଇଲାନି ତ ସିଏ ଜଷ୍ଟ ଟିକ୍ କହିଦେଲା କଣ। ଟା ସେଇଟା କଣ ପାଇଁ ନେଇଥିଲି ତ ସେଇ ହିଟର୍ ଟା ଯେତବଳେ ଚଲଉଥିଲେ। ତ ସେ ଇଲେକ୍ଟ୍ରି ବାଲା ଯେତବଳେ ଆସିଲେ। ମୋଡି କି ଦେଖିଲେ ତ ତାଙ୍କର ସବୁ ତାର କାଟିଦେଲେ ଆଉ ତାର। କାଟିଲା ପରେ
ଆ ଭଲ ହବ ଆପଣ ହୁକ ଫୁକ ନ ପକେଇକି ଲାଇନ୍ ର ଚୋରି ନକରିକି। ଆପଣ ସୋଲାରେ ବି ଲଗେଇ ପାରିବେ। ଏବେ ସବୁ ସୋଲାର୍ ଲଗଉଚନ୍ତି ଆପଣ ସୋଲାର୍ ବି ଲଗେଇ ପାରିବେ।
ମୁଁ ଆଗ ଯଦି ହବା।